ଜୟ
ଜୟ ଜଗନ୍ନାଥ ଶୁଭ ସକାଳ।
ଶୁଭ ସକାଳ।
ସକାଲେ କୋହୋଲା ପାଗ ପାଗ। କୋହୋଲା ପାଗରେ ବସି କଣ କରୁଛ?
ମୁଁ-ଉ-ଉ-ଉ ଏଇ ରୋଷେଇବାସ ଚାଲିଛି ଆଉ
କଣ ରୋଷେଇ କରୁଛ?
ଭାତ ବସେଇଥିଲି ଉଷୁନା ଭାତ।
ହୁଁ।
ଭାତ ଗାଳୁଚି ଆଉ କଣ ହବ ଆଉ
ହୁଁ ଆଉ ସବୁ କଣ କରୁଚନ୍ତି ଘରେ?
ଘରେ ବର୍ତ୍ତମାନ ସମସ୍ତେ ସଖାଳର ଜଳଖିଆ ସମତେ ଖାଇସାରିଲେଣି।
ହୁଁ, କଣ ଜଳିଖିଆ କଲ? ଜଳିଖିଆ କଣ କଲ?
ଜଳିଖିଆ ଆମର କାଲିର ଚିତଉ ଆଣ ଥିଲା।
ହୁଁଉଁ।
ସେଇଆାକୁ ପିଠା କରିଥିଲି ସମସ୍ତେ ଖାଇଲେ।
ହୁଁ। ଆଉ ଗାଧୁଆ ବଳକୁ କଣ ଭୋଜନରେ ହବ ଜାଣିନ।
ଦିପହରକୁ ଆମର ହବ ଆଜି ପୋଟଳ ଆଳୁ ତରକାରୀ।
ଓହୋ, କେମିତି କଣ ବନେଇବ?
ବନେଇବି କ ପୋଟଳକୁୁ ଧୋଇ ଦେଇକି କାଟି କାଟିଦବା କାଟି ଦେଇେକି ତେଲରେ ତାକୁ ଛାଣିଦବା। ଛାଣି ଦେଇ ତାକୁ କାଢ଼ିକି ରଖିବା ବା ଗୋଟେ ପାତ୍ରରେ ଆଳୁ ଚୋପା ଛଡ଼େଇକି ତାକୁ ଧୋଇ ଦେଇକି ତାକୁ ଛାଣିଦବା ତାକୁ ଗୋଟେ ପାତ୍ରରେ ରଖିବା ମସ୍ ମସଲା ପ୍ରସ୍ତୁତ କରିବା ପିଆଜ, ରସୁଣ, ଅଦା, ଜିରା।
ହୁଁହୁଁ।
ଏ ସବୁ ପକେଇକି ଟମାଟର ପକେଇ ଦେଇକି ତା ଦେହରେ କରି
ପକେଇ ତାକୁ ଗୋଟା ମସଲା ପ୍ରସ୍ତୁତ କରିଦବା ମସଲା କସ୍ କଲା ପରେ ତାପରେ ତେଲ ପକେଇଦବା କଢାଇରେ।
ହଁ।
ପକେଇକି ମସଲା ଟା ପକେଇବା ମସା। ମାସଲା ଟିକେ ସିଝି ଗଲା ପରେ ଆଉ ତାପରେ ପୋଟଳ ଆଳୁ ପକେଇଦବା।
ହୁଁ।
ଆଉ ତ ତରକାରି ଟା ମାନେ ଜଲଦି ହେଇଯାଏ।
ହୁଁ।
ଏଇ ବାଗରେ ଆମେ ପୋଟଳ ଆଳୁ ତରକାରୀ ପ୍ରସ୍ତୁତ କରୁ।
ହୁଁ ବଢିଆ ବଢିଆ ଲାଗୁଥିବ ଆଉ ପୋଟଳ ଆଳୁକୁ ସୋରିଶ ମସ୍ ମସଲା ଦେଇ ରାନ୍ଧିଲେ ଭଲ ଲାଗେ।
ସୋରିଷ ମସଲା ଦେଇତ ଆମେ କେବେ କରିନୁ ଆମେ ପୋଟଳ ଆଳୁକୁ ସୋରିଷ ମସଲା ଦେଇ ଭଜା ପ୍ର ପୋଟଳ ଆଳକୁ ଆମେ ସୋରିଶା କଣ କଇଲେ?
କିନ୍ତୁ କୋବି କି କିନ୍ତୁ ଫୁଲ କୋବି କିନ୍ତୁ ସୋରିଷ ମସଲା ଦେଇକି ରାନ୍ଧି ହବ। ନାଇଁ।
ହଁ ହଁ ଫୁଲକୋବି ଟା ଫୁଲକୋବି ସମୟରେ ଜେତବେଳେ ଶୀତକାଳ ଶୀତ ଦିନେ ତ ଫୁଲକୋବି ଟା ଆମର ବୋହୁତ ପରିମାଣରେ ହଏ। ବିଲରେ।
ତମର ସବୁ ତମର ସବୁ ଶୀତ ଦିନେ ସବୁ କଣ କଣ ଫସଲ ହୁଏ କଇଲ?
ଶୀତ ଦିନେ ଆ।
ପନିପରିବା।
ଆମର ରହେ ପନିପରିବା ତ ହଏ। ଶୀତାଦିନ ଲ ବିରି ହୁଏ କୋଳଥ ହୁଏ। ଉଁ ତାପରେ ବୁଁ ଆମର ହୁଏ ଟମାଟର ହୁଏ। ହୁଏ ବିମ୍ ବିମ୍ ଛୁଇଁ କୋ ଫୁଲ
ସବୁ ପରିବା ମାନେ ଶୀତ ଦିନ ଶସ୍ତା ହେଇଯାଏ ପରିବା ଟିକେ।
ତା ବି ହେଇଯାଏ ଟିକେ ପରିବା।
ବେଶୀ କରିକି କି ଆମର ଉପରେ ଶୀତ ଦିନେ ବେଶୀ
ଆଉ।
ଏଇ ଶୀତ ଦିନେ ତ ବହୁତ ଆଉ ଶୀତ ଦିନେ ଏ ଶୀତ ସିନା ଲାଗେ କିନ୍ତୁ ଖାଇବା ଟା ଭଲ ହଏ। ଉ ଖାଇବା ଟା କଣ ଆମେ ଧର ରାନ୍ଧି ଦେଇକି ରଖିଦେଲୁ ନା ତାକୁ ଆମେ ଆଜି ରାନ୍ଧିଲୁ ନା କାଲି ତ ଆମେ ଖାଇପାରିବା ତାକୁ।
ହୁଁ ହୁଁ।
ସେ ଜିନିଷ ଟାକୁ କିନ୍ତୁ ଖରାଦିନେ ତ ହେଇପାରିବନି ସେ ଯିନିଷଟା ଇଏ ଶୀତ ଲାଗେ ଟିକେ ଆଉ ଆଗେ କାଳ ତ ସବୁ କୁଟା ଜାଳିକି ଆମେ ନିଆଁ ପୋଉଥିଲୁ। ଶୀତ ଦିନେ ନିଆଁ ପୋଉ
ଖରାକୁ ଅନେଇଥିବା ଖରାକେତେବେଳେ ପଡିବ ଆମେ ଟିକେ ବସି
ପଡିବ ଆମେ ଉଠିବା। ଆଉ ସେତେବେଳେ ତ ଆମେ ନିଆଁ ଜାଳିକି କୁଟା ଜାଳିକି ନିଆଁ ପୋଉଁଥିଲୁ। ଏବେ ବି ଆମେ ଜାଳିକି ପଉଁଛୁ‌।
ଯେମିତି ଆମର ଯୋଉ ପୁଷ ମାସରେ ଯେମିତି ଅଗ୍ନି ଉତ୍ସବ ସେଥିରେ କେମିତି କଣ କରନ୍ତି ସିଆଡେ ଯୋଉ ନିଆଁ ହଁ।
କେ ଏ ଶୀତ ତ କହିବା ବୋଲି ମାର୍ଗ ମାର୍ଗଶିର ମାସରୁ ଆମର ଶୀତ ଦିନଟା ଷ୍ଟା ମାନେ ଆରମ୍ଭ ହୋଇଯାଏ। ମାର୍ଗଶିର ପୁଷ ମାଘ। କାର୍ତ୍ତିକରେ ଏତେ ଶୀତ ନଥାଏ। କିନ୍ତୁ କାର୍ତ୍ତିକ ମାସ ଶୀତରେ ଯାଏ। ହଁ କିନ୍ତୁ ମାର୍ଗଶିର ପୁଷ ମାଘ ଟା ବେଶୀ ଶି କହନ୍ତି ବାଘ ଭଳିଆ ଶୀତ ହଏ କୁହନ୍ତି। କହନ୍ତି ମାଘ ମାସରେ ବାଘ ଭଳିଆ ଶିତ। ମାଘେ ଦହି ପୂଷେ ଖଇ ଚଇତେ ନିମ ଚକୁଳି ଖାଇ।
ହ ଆସେଡେ ଖାଇବ ତାଳ ଆସଡେ ଖାଇବ କା ତାଳ ନାଇଁ ତାପରେ ଢଗ ଟା ହେଲା ତାପରେ ଢଗ ହେଲା ଆଷାଢ ମାସରେ ଖାଇବା ତାଳ ତେବେ ଯେ ହୋଇବ ବୁଢାର କାଳ।
ହଁ।
ହଁ ଢଗରେ ତା କତିକି ଏତିକ ଲାଗିବ। ହଁ ତ ତୁ ସେ କହି ଚୈତି ନିିମ ଚକୁଳି ଖାଇ ଆ ତା ଟିକେ ଖାଇବୁ ତାଳ ତେବେ ଯେ ହୋଇବ ବୁଢ ର କାଳ ହଁ। କାଳ ଏଇଟା ଢଗ ଆଉ।
ହୁଁ।
ଆଉ ଆମର କୋଉ ଠାକୁର ଙ୍କର ମାନେ କୋଉ ପ୍ରିୟ ବେଶୀ ପ୍ରିୟ ଫୁଲ ସବୁ କହିଲ? ହ
ପ୍ରକୃତରେ ତ ଠାକୁରଙ୍କର ତ ଜଗନ୍ନାଥଙ୍କର ହେଉଛି ଆମର ବ୍ରହ୍ମକମଳ ଫୁଲ ଆଉ ଚମ୍ପ ମ୍ପା ବି ଲାଗେ ଜଗନ୍ନାଥ ଜଗନ୍ନାଥ ତିନି ମୂର୍ତ୍ତି ଚାରି ଚତୁର୍ଥା ମୂର ଙ୍କ ଠେଇ ଚମ୍ପା ଫୁଲ ଲାଗେ। ଏଁ ବ୍ରହ୍ମ କଳମ୍ବ ତ ତାଙ୍କର ହଉ ସିଏ ଇଏ ବହୁତ ଇଏ ମାନେ ତାଙ୍କ ଇଏ ଫୁଲ ଟା। ଆଉ ପଦ୍ମ ଫୁଲ ବି ଲାଗେ ଆଉ ଲକ୍ଷ୍ମୀ ସାନ୍ତେଣୀଙ୍କର ହଉଛି ପଦ୍ମ ଫୁଲ।
ଫୁଲ ହଁ।
ଆଉ ଧରା ଧଳା ଫୁଲ ଟା ଆମର ସବୁ ଦିଅଁ ଦେବତା ଠେଇଁ ଲାଗ ଇପାରିବ।
ଲାଗେ ହଁ। ଆଛାା
ଯେମତି ଆମର ଫୁଲ ଶାରଳା ମାଆଙ୍କୁ ମନ୍ଦାର ଲାଗିପାରିବ। ଧଳା ବି ଲାଗିପାରିବ ଉଁ ଶାରଳା ମାଆ ଶାରଳା ମାଆଙ୍କ ଠେଇ ଧଳା ଲାଗିପାରିବ ନାଲି ମନ୍ଦାର ବି ଲାଗିପାରିବ। କାରଣ ଶାରଳା ମାଆଙ୍କ ହଉଚନ୍ତି ଜଗନ୍ନାଥଙ୍କର ଗୋଟା ଏକାଦଶୀ ଅଛି ଏକାଦଶୀରେ ଶାରଳା ମାଆ ଜଗନ୍ନାଥ ବେଶ ହୁଅନ୍ତି। ସେଥିପାଇଁ ଜଗନ୍ନାଥଙ୍କ ଅ ବେଶେରେ ହୁଅନ୍ତି ତାଙ୍କ କଣ ଅଛି ଗୁଡା କଣ ତାଙ୍କର କି ଅଛି ଶାରଳା ମାଆଙ୍କର ଅଛି କାରଣ ତାଙ୍କ ଠେଇଁ ବେଲ ପତ୍ର ଲାଗେ ତୁଳସୀ ପ ତ୍ର ବି ଲାଗେ। ଲାଗେ ଶାରଳା ମାଆଙ୍କ ଠେଇଁ ହଁ କଣ ତାଙ୍କ ଠେଇଁ ବେଲ ପତ୍ର ଲାଗେ ତୁଳସୀ ପତ୍ର ବି ଲାଗେ। ସେଥିପାଇଁ ତ ସବୁ ଏ ଏକାଦଶୀରେ ଶାରଳା ମାଆ ଜଗନ୍ନାଥ ବେଶ ହୁଅନ୍ତି।
ହଁ ତାପରେ ଶିବଙ୍କର ପ-ପ୍ରିୟ
ଶିବଙ୍କର ତ ହଉଚି ଦୁଦୁରା ଫୁଲ ଆମର ଏ ଯୋଉ କଣ ତ ସେ ଯୋଉ କହନ୍ତି ଶନିଙ୍କର ଯୋଉ ଫୁଲଟା ତ ଶିବଙ୍କର ଅରଖ, ଦୁଦୁରା ଆଉ ସେ ଯୋଉ
ଅପରାଜିତା ଅପରାଜିତା ହୁଁ।
ଅପରାଜିତା ଲାଗେ କିନ୍ତୁ ଶନିଙ୍କର ହଉଛି ଅପରାଜିତା ଦେବତାଙ୍କର ହଉଛି ଅ ପ୍ରା ଉଁ ଧଳା ଅଛି କଳା। ଏଇ ଅପରାଜିତା ଫୁଲ ହଉଚି ଶନି ଦେବତାଙ୍କର। ହଁ ଆଉ ମହାଦେବଙ୍କର ତ ହଉଛି ଆମର ଅରଖ ଫୁଲ, ଦୁଦୁରା ଫୁଲ।
ଗଇଛ ଫୁଲ।
ଉଁ ହେଇପାରିବ। ଗଇଁଛ ଫୁଲ ତାଙ୍କର ତ ମେନେ ଆଉ ସେ ଯୋଉ ଫୁଲ ଟା ମୁଁ କହିବିନି ମୋ ଶାଶ୍ ଶୁଙ୍କ ନାମ ପଡିିବ। ସେ ଫୁଲ ଟା ବି ଲାଗେ ମୋ ଶାଶୁଙ୍କ ନାମ ପଡିବ ମୁଁ କହିବିନି। ହଁ ସେଇ ଫୁଲ ଟା। ହଁ ହଁ ମୁଁ କହିବିନି ସେ ନାଁ ଟା।
ହୁଁ।
କାରଣ ଆମେ ସବୁ ପୂର୍ବ ପୁରୁଷର ଏବେ ତ ସବୁ ଏବେ ବି କେଇ ଧରନ୍ତିନି ବଡ଼ ଗୁରୁ ଗୁରୁଜନ ଙ୍କ ନାଁ ଧରନ୍ତି ନାହିଁ କେବେ ତାଙ୍କ ଶାଶୁ, ଶଶୁର, ସ୍ଵାମୀ, ଦେଢୁଶୁର। ଆ ମଳାସୁର, ପିଇଶାଶୁ। ମଳା ମାଇଁଶାଶୁ ଏମାନଙ୍କ ନାଁ କେହି ଧରନ୍ତି ନାହିଁ ସେମାନେ ଗୁରୁଜନ। ଲୋକ।
ହୁଁ ହୁଁ।
ଆଉ ତ ତାରାଣୀ ମାଆଙ୍କର ମନ୍ଦାର ଫୁଲ ସନ୍ତୋଷୀ ମାଆଙ୍କର ମନ୍ଦାର ଫୁଲ ଉଁ ଆଉ ଉଁ ହନୁମାନଙ୍କ ଠେଇଁ ଲାଗିବ ନାଇଁ ମହାଦେବଙ୍କର କନିଆରୀ ଫୁଲ ବି ଲାଗିବ ଶିବଙ୍କ ଠେଇଁ କନିଆରୀ ଫୁଲ ଲାଗିବ। ହନୁମାନଙ୍କ ଠେଇଁ ହଉଚି ମନ୍ଦାର ଫୁଲ ଲାଗିପାରିବ। ନାଲି ଲାଗିପାରିବ ମନ୍ଦାର ଲାଗିପାରିବ କନିଅରି ଲାଗିପାରିବ ଅପରାଜି ତା ବି ଲାଗିପାରିବ କାରଣ ହନୁମାନ ଶିବଙ୍କର ଅଂଶ ହଉଚନି ହନୁମାନ। ତାଙ୍କ ଠାରେ ବି ଲାଗିପାରିବ। ଏଣୁ ଏ ଆଉ ତ ଆମର ଏଇ ଯୋଉ ଠାକୁରୁ ଅନୁକୂଳୁ ଚନ୍ଦ୍ର ଅଛନ୍ତି ତାଙ୍କର ତାଙ୍କ ତା କୁସୁମ ଫୁଲ ସବୁ ଦିଅ ଦେବ ତାଠି ଲାଗିପାରିବ। ଉଁ, ସବୁ ଦିଅ ଦେବରେ ଆଉ ଆମ ଠାକୁରୁ ଅନୁକୂଳ ଚନ୍ଦ୍ର ଯୋଉ ଅ ଛନ୍ତି ଅନୁକୂଳ ଚନ୍ଦ୍ରଙ୍କ ତାଙ୍କର ହଉଚି ଧଳା ଫୁଲ। ସେ କେବଳ ଧଳା ଫୁଲ କୃସୁମ ଫୁଲ ଆଉ କୌଣସି ଫୁଲରେ ସେ ପୂଜା ହେବେନି।
ହଁ।
ଏମିତି ସବୁ ଅଛନ୍ତି ଆଉ। ଗଣେଶଙ୍କର ହଉଛି ମନ୍ଦାର ର ଗଣେଶଙ୍କୁ ମନ୍ଦାର ଦେଇ ପୂଜା କରିପାରିବା ଆମେ ଗଣେଶଙ୍କୁ। ଲକ୍ଷ୍ମୀଙ୍କର ହଉଚି କେ କେବଳ ଧଳା ଫୁଲ, ପଦ୍ମ ଫୁଲ ଆଉ ଚମ୍ପା ଫୁଲ। ଲକ୍ଷ୍ମୀଙ୍କର ଆମେ ଦିଥା ମନ୍ଦାର ଫୁଲ ଲକ୍ଷ୍ମୀଙ୍କଠି ଦିଆହବନି ଆମର।
ବ ସେଇ ଭଗବାନ ସବୁ ମାନେ ଫୁଲ ତିଆରି କରିଛନ୍ତି।
ସେଇ ତିଆରି କରିଛନ୍ତି ସେଇ ବି ତାଙ୍କରି ତାଙ୍କରି ଭିତରେ ବି ଏ ଫୁଲ ଆ, ମାନେ ଏ ଫୁଲ ଏ ଠାକୁର ଦିଆହବନି। ସେ ଫୁଲ ସେ ଠା କୁର ଠେଇଁ ଦିଆ ହବନି ତାଙ୍କର ଅଛି ସେମାନେ ଆମେ ଆମେ ଖାଲି ମାଧ୍ୟମ।
ଠାକୁର ପୂଜା କଲେ ଆମକୁ କେମିତି ନାଗେ? ନାଗେ କେମିତି? ଏତେ ଶାନ୍ତି ଯୋଉ କହି ହେବନି। ଉଁ, ହୁଁ।
ହଁ ହଁ ଆତ୍ମା ପୁରା ତୃପ୍ତି ଲାଗେ। ସ ଖାଳୁ ଉଠିବ ତ ଆଗ ସେଜ ତ୍ୟାଗ କରିବ ଘର ଦ୍ୱାରା ଝାଡୁ କରିବ। ଝାଡୁ କଲା ପରେ ଆମର ବାସି କାମ ଯାହା ଥିବ କରିସାରି, ଗାଧେଇକି ଠାକୁର ପୂଜା କଲେ ଆତ୍ମା ତୃପ୍ତି ପାଇଯାଇ ପୁରା ଆମର।
ନା ଶାନ୍ତି ପୂଜା କରି ସାରି ସବୁ ଖାଦ୍ୟ ଖାଇଲେ ଟା ହବ
କାର ହବ ଆଉ।
ହୁଁ, ହୁଁ।
ଆଗ ଖାଇସା ଠାକୁରଙ୍କ ନୀ ତି ଯେ କାର୍ଯ୍ୟ ତାଙ୍କର ସରିଲା ପରେ ତାପରେ ଆମେ ଯେ ଆମର ଜଳ ଆହାର କରିବା କଥା।
ହଁ ଆଉ ଯୋଉ ଦିନ ଗୋଟେ ଧର ପୂଜା ଟା ଡେରି ହେଇ
ପୁଜ୍ ସେଦିନ ଭଲ ଲାଗେନି ମନଟା। ମନଟା ଗାଧୁଆ ଟା ତ ମେନେ ଯଦି ଆମର ଗାଧୁଆ ଡେରି ହେଇଗଲା ମାନେ ସବୁ କାମ ଡେରି ହେଲା।
ହଁ ନାଗୁଥ କିଛି କାମ ସରନି ହଁ ସବୁ ଡେରି ହଁ।
ଓ ତୋମେ କୋଉ ହଁ ହଁ କୁହ। ମୁଁ କହିଲି କୁ କୋଉ ଠାକୁର ଘର ପାଖାପାଖି ହଁ।
ହେଲେ
କୋଉ ଠାକୁରଙ୍କ କତିକି ପାଦରେ ଚାଲି ଚାଲିକି ଯାଇଥିବ?
ପାଦରେ ଏ ଆମରି ଇଏ ଅଛନ୍ତି ଆମ ଆମ ଅଛନ୍ତି ଅ, ଅନନ୍ତ ନାରାୟଣ ଅଛନ୍ତି ତାଙ୍କ ପାଖକୁ ଯାଉ। ଆମ ଗ୍ରାମ ଦେବତୀ ପାଖକୁ ଚାଲି ଚାଲି ଯାଉ। ଆମ ମହାଦେବ ଅଛନ୍ତି ଚନ୍ଦ୍ରଶେଖର
ସେଠିକି ଆମେ ଚାଲି ଚାଲି ଯାଉ ସୋମନାଥ ଅଛନ୍ତି ଆମର ଚାଲି ଚାଲି ଯାଉ ଏଇ ସବୁ ପାଖ ଆଉ ତ ବହୁତ ଦୂରକୁ ତ ଆଉ ଚାଲିକି ଆମେ ଯାଇପାରିବା ନାଇଁ ଏମିତି ପାଖ ଆଖ ହଁ ଆମ ଯୋଉ ଅଛନ୍ତି ଆମ ଚାରି ପାଖରେ ଯୋଉ ଦିଅ ଦେବ ତା ଅଛନ୍ତି ଆମେ ଚାଲି ଚାଲି ଯାଇପାରିବୁ ଯେତିକି ଆମେ ଯାଇପାରିବୁ ସେତିକି ସମୟ ଆମେ ଚାଲି ଯାଇପାରୁ।
ହୁଁ।
ହୁଁ।
ଆଉ ଯୋଉ ଶ୍ରା ଯୋଉ ଶ୍ରାବଣ ମାସରେ ଯୋଉ ବୋଲ ବମ୍ ଯୋଉ ଯାଆନ୍ତି କେତେ ବାଟ ସବୁ ଚାଲି ଚାଲିକି ସବୁ
ହଁ ବହୁତୁ ଏବେ ଆସିଯିବ ଆଇଲା ଶା ଆଷାଢା ଚାଲିଚି ଆଷାଢ ପରେ ଶ୍ରାବଣ ଆସିବ।